ହାଲୋ
ହଁ
ହ୍ୟାଲୋ
ହ୍ୟାଲୋ
ଆଜ୍ଞା ସାର୍ ନମସ୍କାର ଆପଣ ମୋ ଭସ ତୁ ବୁଝ୍ ନା
ହଁ ହଁ ଭସ୍ ଶହୁଛି
ଠିକ ଅଛି ଆଉ କଣ କରୁଥିଲେ?
ନାଇଁ କଣ କରିବି ବସିଥିଲି ଆଉ
ଆଛା ଆଉ ମୁଁ କହୁଥିଲି। କଣ କିି? ଏଇ ଟିକେ ବନେଇଥାନ୍ତ ସେ ଚିକେନ ବିରିୟାନୀ। ତ ଆପଣ ତ ବଢିଆ ଚିକେନ ବିରିୟାନୀ ଖାଆନ୍ତି ମୁଁ ଯାଇଥିଲି ଘରକୁ ସେଦିନ ଖାଇକି ଆସିଥିଲି। ଆଉ ମୁଁ ଆଉ ରେସିପି ପଚା ପଚାରି ପାରିଲିନି। ଆଉ ମତେ ମତେ ଟିକେ କୁହନ୍ତେ କି କଣ କେମିତି ମୁଁ ଆଜି ଟିକେ ବନାନ୍ତି ଆଉ ମୋତେ ଦି ଟାଇପ ର ବନେଇ ମାନେ କହିବେ କେମିତି କଣ ଧୀରେ ସୁସ୍ଥ ମାନେ ଯେମିତି ଧୀରେ ସୁସ୍ କି ମୁଁ କରିପାରିବି? ଆଉ ଗୋଟେ ଜଲଦି ଜଲଦି ବି କେମିତି କରିପାରିବି। ହେଲା ମାନେ ଯୋଉଟା କି ହେଟିକ ନଥିବ ମାନେ ବହୁତ ସାରା ପ୍ରୋସେସ ଥାଏ ନା ତା ଭିତରେ। ମତେ ଏମିତି ବତାନ୍ତୁ ଦି ପ୍ରକାରିଆ ଯୋଉଟା କି ମୁଁ ନର୍ମାଲ ଦିନରେ ବି ମାନେ ଜଲଦି ଥିଲାବେଳେ ବି କରିପାରିବି। ଆଉ ଆଉ ଗୋଟେ ମୋତେ ପୁରା ଭଲ କି ତାର ଯୋଉଟା ଅଥେଣ୍ଟିକ ବାଲା ପୁରା ସେଇଟା ବି କୁହନ୍ତୁ ଯେମିତି ମୁଁ କରି ପାରିବି।
ଆଚ୍ଛା ଦିଟା ଙ୍କ ବନେଇ ହେବ ଦୁଇପ୍ରକାରର କିନ୍ତୁ ଟେଷ୍ଟ ଟିକେ ଡିଫର୍ କରିବ ହଁ। ହଁ।
ହଁ।
ତେଣୁ ପ୍ରଥମଟା ପ୍ରଥମ ଟା କହୁଛି ଯେମିତି ଷ୍ଟେପ୍ ବାଇ ଷ୍ଟେପ୍ ଯୋଉଟା ହବ ସେଇଟା କଣ ଚିକେନ ଟାକୁ ଆଗ ମ୍ୟାରିନେସନ କରି ରଖିଦେବେ।
ପକେଇକି ମ୍ୟାରିନେଶନ କରିବା?
ଚିକେନ ରେ ପକେଇବେ ଅଦା ରସୁଣ ପେଷ୍ଟ ଦହି ଟିକେ
ଆଉ ଚିକେନ ଆର ପିସ୍ ଗୁଡା କେମିତି ସାଇଜ କରିକି ଆଣି
ପିସ୍ ମିଡିଅମ ସାଇଜ ମିଡିଅମ ସାଇଜ କରିବ ପିସ୍ ବେଶୀ ବଡ଼ ରଖିବନି ହଁ ସେଇଟାକୁ ଆଗ କଣ କରିବ ମ୍ୟାରିନେସନ୍ କରିକି ରଖିଦେବେ ତାପରେ ମସଲା ଫସଲା ପିଆଜ ଫିଆଜ ଭାଜିକିରି ଏଁ ଅଲଗା
ଆଜ୍ଞା।
ପିଆଜକୁ ପ୍ରଥମେ ଫ୍ରାଏ କରିକି ରଖିଦେବେ ଅଲଗା ତାପରେ ମସଲା ପାଇଁ ପିଆଜ ପକେଇବେ ହଁ ଫ୍ରାଏ କରିକି ପୁରା ରେଡ୍ ବ୍ରାଉନ ହବା ପର୍ଯ୍ୟନ୍ତ ରଖିଦେବେ।
ପିଆଜ କ୍ୱାଣ୍ଟିଟି କେତେ ନବା ମାନେ ଅଦା ରସୁଣ
ଆପଣ ଚିକେନ କ୍ଵାଣ୍ଟିଟି ଚିକେନ୍ ଯଦି ଗୋଟେ କେଜିରେ ଆଣିଛନ୍ତି ପିଆଜ ହାଫ୍ କେଜିରେ ନେବେ ଛଣା ପିଆଜ ଅଢ଼େଇଶହ ଗ୍ରାମ ଆଉ ଅଢ଼େଇଶହ ଗ୍ରାମ ଆପଣଙ୍କର ମସଲା ପାଇଁ।
ଆଜ୍ଞା ଆଜ୍ଞା।
ଆଉ ଅଦା ରସୁଣ ଦେବେ ସେଇ କ୍ଵଣ୍ଟିଟି ଅନୁଯାୟୀ।
ଏକ ମସଲା ବି କଷିବା।
ହଁ।
ଆଛା ଚିକେନ କେତେ ସମୟ ମାରିନେଟ ରଖିଲେ ହେଇଯିବ।
ଚିକେନ ଅଧଘଣ୍ଟାଏ ଘଣ୍ଟାଏ ପାଇଁ ରଖିଲେ ହେଇ ହଁ ଦହି ପକେଇବେ ଆଉ ତାକୁ ରଖିଦେବେ ବହୁତ ସମୟ ହୁଁ ଅଧଘଣ୍ଟା ଘଣ୍ଟା ପାଇଁ ତାପରେ ତାକୁ ମସଲାରେ ଫ୍ରାଏ କରିଦେବେ ତେଲ ପକାଇକି।
ଆଜ୍ଞା ମାନେ ଯୋଉ ଚିକେନରେ ଦହି ଗୋଳା ହେଇ ସେଇଟା କିଛି୍ଖେତିିକରିବନି ଯେତବେଳେ ତେଲରେ ମସଲା ପଡିଥିବ ଚିକେନ ଟା ପଡିବ ଯେମିତି ଦହିଟା ଫାଟି ଯାଏ ସେମିତି କିଛି ହବନି ତ ଆଜ୍ଞା ମାନେ ମ କଶିକିରି ମସଲା ହେଇଗଲା ପରେ ଆମେ ଚି ଚିକେନ ପକେଇ ଦବା ତା ପରେ ଚାଉଳ ର ପ୍ରିପାରେସନ କିଛି କରିକି ରଖିବ ନା ନାହିଁ ହଁ ଧୋଇ ଧାଇ କିରୀ ଭେଦେଇ ଦେଇଥିବା ଆଜ୍ଞା।
ଦେବାକୁ
ମାନେ ହାପବଏଲ ମାନେ ଆମ କେତେ ସୀଷ୍ଟି ପର୍ସେନ୍ଟ ଆଗ ରାନ୍ଧି ଦବା ଆଜ୍ଞା ଆଉ ଚାଉଳ ରେ କିଛି ପକେଇ ବାକି ମସଲା ଯେମିତି କି ଗୋ ଗୋଟା ମସଲା ହେରିକା ଏସବୁ ପଡ଼ିବ କି କିଛି?
ଚାଉଳରେ ନାଇଁ ଚାଉଳରେ କିଛି ପକେଇବେନି ସେଗୁଡା ସବୁ ଆଗ ପ୍ରଥମେ ପଡ଼ିକରି ମସଲା ଦିହରେ ଫ୍ରାଏ ହେଇଯିବ ଗୋଟା ମସଲା ଷ୍ଟାର ଫ୍ଲାୱାର ନେବେ ଡାଲଚିନି ନେବେ ଗୁଜୁରାତି ନେବେ ଅଳେଇଚ ନେବେ ତେଜପତ୍ର ନେବ ଆଉ ଗୋଲ ମରିଚ ନେବ ଲ ଏସବୁ ହଁ ତା ଦେହରେ ଫ୍ରାଏ କରିଦବ ଲୁଣ ପକେଇକି ଭାତଟା ହଁ ଭାତ ଟାକୁ ଦେଇଦେବେ ଭାତଟାକୁ ଛାଣି ଦେଲା ପରେ ତାପରେ ଯୋଉ ଆମର ଯୋଉ ଆଉ ସେଟା କଣ କୁହନ୍ତି ତ କେଶର କ୍ଷୀର କେଶରଟାକୁ ହଁ କ୍ଷୀର କେଶର ଟାକୁ ଭେଦେଇକି ରଖିଥିବେ ତାକୁ ଉପରେ ଉପରେ ଯେମିତି ଚିକେନ ର ଉପରେ ଭାତ ଦେଲେ ଭାତ ଦେଇ ସାରିକି
ରଖିବାକୁୁଛି ମାନେ ଦମ ଦବା ପାଇଁ ଚିକେନ ଆମର କେତେ ଚିକେନ ଆମର କେତେ ହବା ଦର ଭାତ ଟା ତ ସିଷ୍ଟି ପରସେଣ୍ଟ ଚିକେନ ଟା କେତେ ସିଝିବା ଦରକାର?
ଚିକେନ ଟୋଟାଲ ସିଝିବା ଦରକାର ଚିକେନ ର କିଛି ରଖିବନି ହଁ ଚିକେନ କୁ ପୂରା ସିଝେଇ ଦବ।
ମାନେ ଘିଅ ହେରିକା ସବୁ ଦେଇ ଦବା ଆମେ ସେ ଯୋଉ ଡିସ ରେ। ତାପରେ ଭାତ ଦବା ଆଗେ ନା ଚିକେନ ମ ଦବା
ନାଇଁ ଆଗ ତଳେ ଚିକେନ ଦବ ଭାତ ଦବନି ଭାତ ଦେଲେ ଭାତ ଲାଗିଯିବ ସ୍ମେଲ ହବ ହଁ।
ଚିକେନ ଦେଇକି ତା ଦେହରେ ମସଲା ବି
ଚିକେନ ଦେଇଦବ ଆଗ ମସଲିଆ ମସଲା ଲେୟାର ଟା ତଳେ ଦେଇଦେଲ। ତାପରେ ଗୋଟେ ଦି ପିସ୍ ଚିକେନ ରହିଲା ତାପରେ ଭାତ ଦବ, ଭାତ ଦେଇ ସାରିଲା ପରେ ପୁଣି ତାପରେ ଯୋଉ ଫ୍ରାଏ ପିଆଜ ପୋଦିନା ପତ୍ର ଆଉ ସେ ଯୋଉ ପ୍ରସର ଫେସର ଏମିତି ଅଛି ତାକୁ ଦେଇଦେଲ
ଆଜ୍ଞା ଏ ଯୋଉ ଶୁଣନ୍ତୁ ଯୋଉ ଆଳୁ ପକେଇକି ଆମକୁ ଟିକେ ଆଳୁ ବେଶୀ ଭଲ ଲାଗେ। ତ ଆମେ ଯଦି ଆଳୁ ପକେଇବା ଏଥିରେ ଛାଣିକି ଫାଳ କରି ପକେଇ ପାରିିଥିବା।
ଆଳୁକୁ ଆଗ ସିଝେଇ ଦବ ହଁ ହାଫ ବଏଲ କରିଦବ ଗୋଟିକିଆ ଆଳୁକୁ ହାଫ ବଏଲ କରି ତାକୁ ତେଲରେ ଫ୍ରାଏ କରିଦବ ସେ ବହୁତ ସୁନ୍ଦର ପୁରା ଇ ହେଇଯିବ ସେଟାକୁ ଆପଣ ହଁ ସେଟାକୁ ଦେଇକରି ଖାଇପାରିବେ ଆଉ ଭ
ନାଇଁ ମୁଁ କହିବା କଥା ଏଇ ଯୋଉ ମସଲା ଲେୟାରଙ୍ଗରେ ଗୋଳେଇ ପାରିବାନି ସେ ଅଳକୁୁ
ନାଇଁ ତା ଦେହରେ କାହିଁ ଦେବେ ଭାତର ତା ଅଲଗା ରଖିଥିବେ ଭାତରେ ଯାହାକୁ ବାଡିକି ଦେଲେ ରାଇସ୍ ଟା ତାରି ଉପରେ
ଆଛା ନ ଲେରିଂ ଭଳ ବିମ
ହଁ ଲେୟାରିଙ୍ଗ ବେଳେ ବି ଥୋଇପାରିବ ଆଳୁ ସାଇତ ଛୋଟ ଅଛି ତାହେଲେ ଥୋଇପାରିବ ଯଦି ବଡ ବଳ ଆଳୁ ଅଛି ତାହେଲେ ତାକୁ ଥୋଇବନି
ବଡ ବଡ ଆଳୁ ଥୋଇଲେ କଣ ହବ ଭାଙ୍ଗିଯିବ କହୁଛନ୍ତି।
ହଁ ବାଡିଲା ବେଳେ ବାହାର ଭାଙ୍ଗିଯିବ ସବୁ ଚିକେନ ବାଡିବେ ବାହାରିଯିବ ଭାଙ୍ଗିଯିବ।
ଆଉ ଆକୁ କଣ କରିବା କହିଲେ ମାନ ଲେୟରିଙ୍ଗ ସୁ ଦିଆ ହେଇଗଲା ତାପରେପଣ କହୁଛନ୍ତିଟେ ପରେ ଗୋଟେ ଭାତ- ବା ତାପରେ
ଭ ଦ ଚିକେନ ଦ ତା ଉପରେ ମୁଣି ଭାତ ଦବ ଏମିତି ଦେଇ ଦେଇକ ଦି ଚାରିଟା ଲେୟାର କରିବ ତାପରେ ସେ ଡିସ୍ ଟାକୁ ତା ଘୋଡ଼ଣ ଦେଇକରି ତା ମୁହଁ ପ ବାନ୍ଧି ଦବ
ଆଉ ଯୋଉ କଣ ସେଟା ପୋଦିନା ପତ୍ର ରଖିଛେ ସେ ତାର ଉପରେ ପକି କରିବା ତାପରେ ସେ ଯଉ କସର ର କଲର କରି ରଖଥିଲା ତା ବାଲା ଆସେ ଆଉ ଘିଅ ଟରେ ଏଥିରେ କଣ ଟା ବେଶୀ ସ୍ମେଲ ହବ।
ନାଇଁ ବେଟ ବଟ ଟା ଭଲ ହବନି ଘିଅ ଟା ଭଲ ହବ।
ଏ ବା ଉପରେ
ହଁ
ହଁ ତାପରେ
ଉପରେ ତଳେ ଦିଟା ଲେୟରେ ଘିଅ ରହିବ, ଆଉ ମଝିରେ ଭାତ ଚିକେନ ଆଉ ଫ୍ରାଏ ପିଆଜ ଏବୁ ଦିଆହବ ଆଉ ଦିବ ଆଉ ହଁ
ଏପ ତା ଏଇଟାଡ ଦ ଦବା ଡାଇରେକ୍ଟ ବସେଇବା ଗ୍ୟାସ ରେ ନା କେ କଣ କରିକି ବସେଇବା ତାୱା ଉପରେ ବସେଇବା
ନାଇଁ ତାକୁ ଟିକେ ଦିଟା ତିନିଟା ଦିଟା ଦିଟା ତିନିଟା ଲେୟାର ପରେ ତାକୁ ବସେଇବେ ଆଉ ପ୍ରଥମେ ତାୱା ଦେଇଦେବେ ତାପରେ ଡିସ୍ ରଖିବେ ଡିସ୍ରେ ରହିଥିବ ଯେଉଁ ଡିସ୍ ଦେରେ ରହିଥିବ ବିରିୟାନୀ ସେଇଟାକୁ ରଖିବେ।
ମାନେପଣ କହ କଥା ଆଗେ ଗ୍ୟାସ ଉପରେମ ତାଟା ବସ ଡବ ଆମେ ଟାଉ ଉପରେ ରଖିକିବା। ଆଉ ଯୋଉଟା କିକ ବା ପ୍ରୋସେସ ଟା କଣ କେମିତି?
କଇ ବାଲା ପ୍ରଚେଷ୍ଟା ଆପଣ ଜାଣିଥିବେ ଯୋଉ ଭାତ ଟାକୁ କରନ୍ତି ଆମର ଫ୍ରାଏ ଫ୍ରାଏ ରାଇସ୍ କରନ୍ତି।
ହଁ ହଁ।
ଫ୍ରାଏ ରାଇସ୍ ଆଗ କରିଦେବେ ଭାତଟାକୁ ଆଉ କିଛି ଦରକାର ନାହିଁ ଚିକେନ କରିଦେବେ ଫ୍ରାଏ ରାଇସ୍ କରିଦେବେ ଚିକେନ ଟା ବେଶୀ ପାଣି ରଖିିନ ସେ ସୁଖା ଶୁଖା କରିଥିବେ। ତା ଉପରେ ଭାତଟାକୁ ପକେଇ ଗୋଳେଇଦେବେ କଞ୍ଚା
ଫ୍ରାଇଡ ରାଇସ୍ ମାନେ ଆମେ ଖାଲି ଘିଅ ଦେଇକି ଚାଉଳ ଟିକେ ଭାଜିକି ଯେ
ବାସ୍ ବାସ୍ ଯେମିତି ଫ୍ରାଇଏଡ ରାଇସ୍ କରନ୍ତି ସମିତି ଫ୍ରାଏଡ ରାଇସ କରିଦେବେ ଚିକେନ୍ ବନେଇ ଦେବେ ଦି ଟା ଯାକ ବାନିଗଲା ଏଇଟା ମିକ୍ସ କରିଦେବେ ତା ଦେହରେ ଫ୍ରାଏ ପିଆଜ ପୋଦିନା ପତ୍ର ସବୁ ଦେଇକରି ମସ
ଆଜ୍ଞା ଆଜ୍ଞା ଏଇଟା ତାହାଲେ ପୁରା ଜଲଦି ମାନେ ଚିକେନ ଅଲଗା ହେଇଗଲା ଇଏ ଅଲଗା ଦମ୍ ଦବାକୁ ପଡିବନି ବେଶ ବାସନକୁସନ ବି ହବାର ନାହିଁ। ଏଇଟା ବହୁତ ଜଲଦି ହେଇଗଲା। ଲା। ଆଛା ଆଉ ଯୋଉ କହୁଥିଲି କି ସେ ଯୋଉ ଆପଣ ଯୋଉ କଚମ୍ବର ଟା ବନାନ୍ତି ତା ଦେହରେ କଣ ମସଲା ତାକୁ କଣ ମାନେ କେମିତି କଣ ବନାନ୍ତି ସେଟା ଟିକେ କହିଲେ।
କଚୁମ୍ବରରେ ରହିବ ଅଦା ଟିକେ ରହିବ
ହଁ। ଏ ଦହି ଦିହରେ ଏ ସବୁ ପଡ଼ିକି ଗ୍ରାଇଣ୍ଡଙ୍ଗ ହବ୍ ହଁ। ହଁ।
ଏଇ ସବୁ ଦିଆ ହେଇକରି ଦହି ଦିହରେ ଗୋଳେଇଦେବେ ତାପରେ କାକୁଡି ପିଆଜ ଛୋଟ ଛୋଟ କରିକି କାଟିକି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଚ୍ଛା ଆଉ ଯୋଉ ଅଣ୍ଡା ଦିଅନ୍ତି ସେ ଖାଲି ସିଝେଇ କିରି ଅଣ୍ଡା ଦିଅନ୍ତି।
ଅଣ୍ଡାର ଅଣ୍ଡାର କିଛି କାର୍ଯ୍ୟ ନାହିଁ ଅଣ୍ଡା ଖାଲି ବଏଲ ହବ ବଏଲ ହେଇକି ଫ୍ରାଏ ହବ ଫ୍ରାଏ ହେଇକି ଥୁଆ ହବ।
ଖାଇବା ପାଇଁ ଗୋଟେ ଯେମତି ଭଲ ଲାଗେ
ହଁ ହଁ ଖାଲି ଆଡ଼ନ ପାଇଁ ଆଉ କିଛି ନୁହ।
ପ୍ରୋସରେ ବି ଆମେ ସାଧା ବିରିୟାନ ବିି କରି ସବୁ ପକାର ପରିବା ପକେଇକିରି ଆଛା। ଖାଲି ମାନେ ପ୍ରୋସେସ ସେମ ଖାଲି ପରିବା ଏଇଟା ସାଧାରାରେ ଏଇଟା ଆଇଁଷରେ ଆଉ ଆଜ୍ଞା ଆଉ ମଟନ୍ ବି ଏଇ ପ୍ରୋସେସ୍ ନା ମଟନ୍ ଆଉ କି ଅଲଗା ପ୍ରୋସେସ୍ ଅଛି, ମଟନ ର ପ୍ରୋସେସ ଟିକେ ଟାଇମ ଦେଖି କରି ରାଇଟ ମାପରେ ଦିଆଯାଏ ଆଉ ମଟନଟା ଫୁଲ ସିଝେଇବାକୁ ପଡିବ, ଓହୋ ମାନେ ମଟ ମଟନାଟା ଆପଣ କହୁଛନ୍ତି କ ସାର୍ ଆଗେ ଭଲ କିି ସିଝି ପୁରା ସିଝିଚି
ପୁରା ସିଝି ଯିବ ହଁ
ପରେ ଲେଆରିଙ୍ଗ ହବ, ତା ପରେ ଯେମିତି ଭାତ ଦେଇକି ଲେଆରିଙ୍ଗ କରି, ଆଉ ଏଇ ଯୋଉ ଦମଟା ଆମେ ଦବା ଚିକେନ ବିରିଆନୀ ର ମତେ କହିଲେ ଏଟା କେତେ ସମୟ ଦେଲେ ହିଁ ଠିକ୍ ପୁରା ପରଫେକ୍ଟ ରାଇସ୍ କୁ ହେଇଥିବ। ଚାଳିଶ ମିନିଟ୍ ଭଳିଆ ଦେଲେ ବହୁତ ଅଧିକ ସିଝିବ ଆଛା ଚାଳିଶି ମିନିଟ ଭିତରେ ରଖିବେ ସିମ ଆଞ୍ଚରେ ନା ଆଞ୍ଚ ହଁ ଲୋ ଫ୍ଲେମ୍, ହଁ ଆଚ୍ଛା ଆଉ ଏଇ ମଟନ ଟାକୁ ଆଗେ ପୁରା ଭଲକି କଷିକରି ତାର ପୁରା ପୁରା ସିଝେଇ ଦେଇକି ତାକୁ ଲ୍ୟାରିଙ୍ଗ ଖାଲି କରିବେ, ହଁହଁ ଆଛା ଆଉ ବଢିଆ ଲାଗେ ଆପଣ କରନ୍ତି ମୁଁ ଏଥର କରିକି ଖାଇବି ଆଉ ଆପଣଙ୍କୁ ଦେଖ ଖେଇ ଫଟୋ ପଠେଇବି ଆଉ, ହଁ ହଁ ଆଜ୍ଞା ଆଜ୍ଞା ବଢିଆ କଥା ଆଉ ଆଜ୍ଞା ଖାଇ